ମୁଁ ବସିଚି ତୁ କଣ କରୁଚୁ?
ଏଠି ବସିଛି ଆଉ
ଆଉ ଖାଇବା ସରିଲାଣି?
ହୁଁ ଜଷ୍ଟ ଏବେ ଖାଇକି ଉଠିଲି
ଆଉ କେମିତି ଅଛୁ ମୁଁ ହଁ ଟିଫିନ୍ ଖାଇଥିଲି।
ଭଲ ଆଉ କୋଉ ରୋଷେଇ ଆଜି?
ହଁ ଭାତ ବସିଛି ହୁଁ ତରକାରୀ ହେଇଗଲାଣି ଆଳୁ ମଟର ତରକାରୀ ଆଳୁ ଭୁଟଳ ତରକାରୀ କରିବି। ହୁଁ ଡାଲି ଫୁଟଉଚି ଆଉ।
ଆଉ ସକାଳେ କଣ ଖାଇଥିଲୁ?
ସକାଳେ ଚପ ବରା ତରକାରୀ
ଆଉ।
ହୁଁ ଆଉ ଏବେ କଣ କରୁଚୁ?
କିଛି ନାହିଁ ଏଇଟି ଖାଇ ପିଇକି ଆସିକି ବସିଚି ଆଉ କଣ କରିବି।
ହୁ ଜବ ହରୀକା କିଛି ଦେଖିଲୁଣିି?
କିଛି ନାହିଁ ଖୋଜା ଖୋଜି ଚାଲିଛି କିଛି ଭଲ ମିିଳିଲେ ତ ପୁଣି ଯିବି ନା ମିଳୁଛି ଯାହା ମିଳୁଛି ସାଲରୀ ଭଲ ନାହିଁ।
ସେଇଟା କରିଦବା କଥା ଭଲ ଲାଗୁ ଆବୁ ଖରାପ ଥିଲେ ଖରାପ ରୁ ହେଇକି ଜଣେ ଆଣେ ଭଲ କୁ ଯିବାକୁ ଉ ଟ୍ରାଏ କରିବ। ମାନେ ସଡ଼ନ ଜଣେ ଯାଇକି ହାତ୍ ଚାନ୍ଦ ପାଖରେ ହାତ ପହଞ୍ଚେଇ ଦବନ୍ ବୁଝିପାରିଲୁ।
ତାପରେ ବି ଯୋଉ କାମଟା ରୁ ପୁଣି ଭଲ ଲା ଗୁଉଥିବ ନା ତାକୁ ଭଲ ନ ଲାଗୁଥିଲେ କାମ ଟା ଆମକୁ କରିବାକୁ ଭଲ ଲାଗିବ କି
ଆଜିକା ଡେଟରେ ଯଦି ପାଖରେ ପଇସା ନାହିଁ ଭଲ ମନ୍ଦ ସେଇଠି ନ ରଖୁଛି କି ସେ ମାନେ କେହି ବି ପଚାରେନି ପଇସା ଦବାରେ ଯଦି ଇନକମ ଅଛି ନା ସମସ୍ତେ ପଚାରିବେ ଇନକମ୍ ନାହିଁ ନା କେହି ବି ପ ନିଜ ବାପା ମା ବି ହେଲେ ଆଜିକାଲି ସେଟା ବି ସେ କହିବେ ନା କହିବେ ପଦେ କେ ବି ଶି କାରଣ ସେମାନେ ବା ତୋ ଉପରେ ଡିପେଣ୍ଡେବୁଲ ହେବେ କେମତି କହିବେନି।
ମୁଁ କରିବା ଆ ଦେଖୁଛିି କୋଉଠି ଗୋଟେ ଭଲ ମିଳିଲେ ଯିବି ହେରି ଆଉ ତୋ ନଜରରେ କିଛି ଅଛି ବୋଲେ ନହେଲେ ଟିକେ ଦେଖିଦେ
ମୋ ନଜରେ ମୁଁ ତ ଘରେ ବସିଲି ମୋ ନଜର ତେ ପଡୁଚ ଭ
ହୁଁ ତୋ ନଜରରେ କି ତ ସାଙ୍ଗସାଥି କିଏ ଯଦି ଅଛନ୍ତି। କହବୁ ଟିକେ ବୁଝିଦେବେ।
ମୁଁ ବୁଝୁଥିଲି ଯେ ସେ ଯୋଉ ବ୍ଲକ ରେ
ହୁଁ
କଣ ସେଟା ଏଗ୍ରିକଲଚରରେ। ସେଇଥିରେ ତ କାହିଁ ଆସୁନି। ଏପ୍ରିଲି ରୁ ହେଲାଣି ଜୁଲାଇ ହେଇଟି ହବ ନା ଆସିନି ଆସିଥିଲେ ସେ ଭାଇ କହିଥାନ୍ତେ ମତେ କହିଲେ ଯେବେ ବିି ଆସିବୁ ମୁଁ କହିବି ଯେ ସେ ଝିଅ ପିଲାଙ୍କୁ ଫାଶ୍ ଉ ଦଉନାହାନ୍ତି କାହିଁନା ଫିଲ୍ଡ ୱାର୍କ ନା ହୁ ତ ମନା କଲେ କଲେଜ ଯିବା ପାଇଁ ହଁ ମୁଁ କହିଥିଲି ଯେ ସେ ତ ମତେ ଆଉ କାହିଁ କହିଲେନି କି କେବେ ଆସିବ କି କଣ? ତାପରେ ଏବେ ବି ମୁଁ ପଚାରଥିଲି ଯେ କହିଲେ ନା ଝିଅ ସେଇଟା ଆସିନି ଆସିଲା ପରେ ମୁଁ ତୋତେ ଇନଫର୍ମ କରିବି। କହିଥିଲେ ସେ କହିଲେ ଯୋଉ ବ୍ଳଗ କହିବୁ ମୁଁ କହିଲେ କି ସେ କରିଦବ ତାଙ୍କ ସାଙ୍ଗ ଟା ଗୋଟେ ସିଏ କଲେକ୍ଟର ସହିତ ଚିହ୍ନା ନା କଣ ଫୁଲବାଣୀର। ତ ସେ କହିଲେ କଥା ହେଇକି ଟେଣ୍ଡର ନଉଛନ୍ତି ନା ଯିଏ ଟେଣ୍ଡର ନବ ତିନି ବର୍ଷ ତୋ ପାଇଁ ସେ ହଁ ତା ସହିତ ସେ ସବୁ ବ୍ଲକ ଅନୁଯାୟୀ ଜଣେ ରହିବ। ଭଲ ଅଛି ସାଲାରୀ ଅଠର ହଜାର ଅଛି। ମାନେ ସବୁଦିନେ ବି ୱାର୍କ ନୁହେଁ। ଯୋଉ ଧାନ କଟା ଟାଇମ ରେ ତାପରେ ଏଇଟି ମାର୍ଚ୍ଚ ଏପ୍ରିଲ ଏଇଗୁଡାକରେ
ଏଇଟା କେବେ କଣ ଆସିବ ବୋଲି ଏବେ କହୁଛନ୍ତି।
ସିଏ ତ ଏଇିଡୁ ଘୁଞ୍ଚେଇ ଘୁଞ୍ଚେଇ ନଉଛନ୍ତି ତାଙ୍କର କଣ ଠିକ ଠିକଣା ମୋର ଆଉ ବିଶ୍ଵସ ନାହିଁ କହୁ ସିଏ ଅ ସିଏ କରୁଛି ସିଏ। ରିଜାଇନ ପକେଇନି ମାନେ ଟେଣ୍ଡର ଯୋଉ ନେଇଛି ତିନି ବର୍ଷ ସରିଲାଣି ତାର।
ମୁଁ ଯେତେବେଳେ ସୋସାଇଟି ରେ କାମ କରୁଥିଲି ସେଠି ଜଣେ ଥିଲା ଯେ ମୁଁ ତାଙ୍କ ସହିତ କଥା ହଉଥିଲି ଯେ ସେ ସେ ଏଗ୍ରିକଲଚର ଲାଇନ ରେ ଥିଲେ। ଯୋଉ ଇନ୍ସୁରାନ୍ସ ସହକା ସେଗୁଡା ବାଡା ବାଡି କରିବା ପାଇଁ ତା ମୁଁ କଣ୍ଟାକ୍ କରିଥିଲି। ଯେ ସିଏ ଛାଡିଦେବେ ବୋଲି କହିଥିଲେ ସେଇ ପୋଷ୍ଟ ଟା ହେଇଥିବ ବୋଧେ।
ହଁ ସେଇଟା ସେ ଛାଡିଦବା ବୋଲି ଏମିତି ତ ନହିଁ। ସେମାନେ ଆସିବ ତାର ପୋଷ୍ଟିଂ ମାନେ ତିନି ବର୍ଷ କି ଥରେ ଆସୁଛି ତିନି ବର୍ଷ ପାଇଁ ଜଣେ ଟେଣ୍ଡର ନବ ତା ଟେଣ୍ଡର ସରିଲା ପରେ ହଁ କଣ୍ଟ୍ରିଚାଲ ତିନି ବର୍ଷ ପରେ ତମେ ଯଦି ସେଇ ଟେଣ୍ଡର ବାଲା ଯିଏ ନଉଛି ତା ସହିତ ଭଲ କଣ୍ଟାକ୍ଟର ରଖିପାରିଲ ତ ସେ ତମକୁ ଚିହ୍ନା ଅଛି ନା ସେ ତମକୁ ପୁଣି ଥରେ ଦେଇଦବ ସେ ଫୁଲବାଣୀର ସେ ଭାଇଙ୍କ ସାଙ୍ଗ ଜଣେ। ଫୁଲବାଣୀର ସେମାନେ ବି କହିଲେ ରହିଲାଣି ଦଶ ବର୍ଷ କି ବାର ବର୍ଷ। ମନେ ସେଇଥିରେ କେବଳ। ମାନେ ସେ ସେଇ ଜବ ଟା କରିବା ସହି ମୁଁ ତ ଅଲଗା ଜବ ବି କରୁଛି ଏଇଟା କଣ ଫିଲ୍ଡ ୱାର୍କ ସବୁବେଳେ ଆସୁନି କେତେବେଳେ କେମିତି ଆସୁଛି। ୟାଙ୍କ ସୁବିଧା ଦେଖିକି ତାକୁ ଯାଇକି ଫଲପ ମାନେ କାମ ଟା କରିଦଉଛନ୍ତି ଆଉ ତା ସହିତ ତ ଅଲଗା ଗୋଟେ କାମ ମାନେ ବୋଥ ଏଇଟା ରୁ ଅଠର ହଜାର ଆଉ କଉ ଗୋଟେ ଜବ ରୁ ପନ୍ଦର ଚଉଦ ପନ୍ଦର ହଜା ଗ୍ୟାରେନ୍ତି ମାନେ ମାସକୁ ତାଙ୍କର ତିରିଶ ପ୍ଲସ ହେଇଯାଉଛି।
କମ୍ ସ୍ୟାଲେରି ଯୋଉ।
ହଁ ସେଇଟା ସେ କହିଲେ ଗଲେ ହଉ। ସିଏ ସେମିତି ମୁଁ କହିଲି ମୋ ପାଇଁ ବୁଝି ଦବ କହିଲେ ନା ଝିଅ ତୁ ସେଇଟା ଫିଲ ମାନେ ଯିବୁ। କେ କୋଉଠି ଧାନ ଫସଲ କାହାର ନଷ୍ଟ ହେଇଛି କେତେ ନଷ୍ଟ ହେଇଛି ତାକୁ ଓଜନ କରାହବ ତାର ସବୁ ରିପୋର୍ଟ ଦିଆହେବ, ତ ତୁ ସେମିତି କରିପାରିବୁ ଝିଅ ପିଲାଙ୍କୁ ତାଙ୍କେ ଦଉନାହାନ୍ତି ଜବ୍ ଟା।
ହଁ ମୁଁ ମୁଁ ଭାବୁଛି ଦେଖି କଣ ଏ ଭିତରେ ଭଲ ହବ ନହେଲେ ସିଏସ୍ ସେଣ୍ଟର ଗାଁ ରେ ଗୋଟେ ଖୋଲିବେ।
କଣଟେ।
ସି ଏ ସ୍ ସେଣ୍ଡର ଜନସେବା କେନ୍ଦ୍ର ଜନସେବା କେନ୍ଦ୍ର। ତ ସେଇ ଯୋଉ ମନୋଜ ମନୋଜ ଭାଇ ରହୁନାହାନ୍ତି ପ୍ରାୟ ନା ସେ ସିଏ ଏବେ ସିଆଡେ ଗୋଟେ ଦଶ ପଲା ଗୋଟେ ଜବ୍ କରୁଛନ୍ତି। ସେ ଫିଲ୍ଡ ରେ ଯାଉଛନ୍ତି ଦୋକାନ ଗାଁ ରେ ଖୋଲା ହଉନି। ଏ ଯୋଉ ସେକ୍ରେଟାରୀ ନୁହେଁ କି ସିଏ କହିଲେ ସୋସାଇ ଟରେ ଅଧା କାମ କରିବୁ। ଆଉ ଜନସେବା କେନ୍ଦରେ ଗୋଟେ ଖୋଲେ ତାଙ୍କର ଆଇଡି ପାସୱାର୍ଡ ସବୁ ଅଛି ସୋସାଇଟି ର ନା।
ଓହୋ।
କହିଲେ ତତେ ଦି ବର୍ଷ ତିନି ବର୍ଷ ପାଇଁ ଦେବି ତାପରେ ତୁ ତୋର ନିଜର କରିବୁ। ଏମିତି ଭାବୁଛି କରିଦେବି ବୋଲି ଆଉ।
ଖାଲିଟାରେ ବସିଲେ ଦେଖେ ଗୋଟେ ଝିଅ ପିଲା ହେଇଥିବ ଗୋଟେ ଚଳିଯିବ ଗୋଟେ ପୁଅ ଗୋଟେ ମାନେ ସେତରେ ମାନେ ବହୁତ ଖରାପ ଲାଗିବ। ସବ ହଁ ହେଇଟା ବି ଆଜିିକାଲି ଯୋଉ ଯଉ କର ତାର କିଛି ନା କିଛି ଆମର ଦରକାର, ଏବେ ଗୋଟେ ଆସିଥିଲା ଯୋଉ କଣ ରମା ଦେବୀ କଲେଜରେ। ସିଏ ମତେ ପଚାରୁଥିଲେ କହିଲେ କି ବୁଝିବୁ ମାନେ ହଜବେଣ୍ଡ ତୋ ହଜବେଣ୍ଡ ରହିବେ କି? ମାନେ ଅଠର ହଜାର ସଲାରେ ଅଠର ହଜାର ସିଲ ରେ ଭୁବନେଶ୍ରରେ କଣ କରିବ। ପୁଣି ଏଥିରେ ଖାଇବା ପିଇବା ରହିବା ସେଇଠିରେ ସେ ପଳେଇଲା ଆଠ ହଜା
ତ ଘର ଭଡା ତ ପଳେଇବ ଚାରି ପାଞ୍ଚ ହଜାର। ଖାଇବା ପିଇବା ପୁଣି ଅଛି ତିନି ଚାରି ହଜାର।
ତ ସେଠି ରହିବି ମୁଁ ମନା କରିଦେଲି କହିଲେ ନା ଭାଇ ସେଟା ହବନି। ତମେ ଆଉ କଣ ଦେଖବ ବୋଲେ ଦେଖ ସେଇଟା କଣ କରିବି। ମତେ ତ ଠିକ ଲାଗୁନି।
ଆମେ ଯୋଉଠି ହେଲେ ବି କରେ ପଇସା ତ ଦରକାର ଆଉ ଯାହା ବିି ହେଲେ କାମ କରିବାର ଅଛି। ଆଜିକା ଡେଟରେ ପଇସା ନହେଲେ ବି କିଛି ହବନି।
ଆଉ ଜଣେ ମାନେ ମୋ ମାମୁ ଝିଅ ତାଙ୍କ ଜ୍ୱାଇଁ ଗୋଟେଟି ରହୁଛନ୍ତି ମାନେ ହଷ୍ଟେଲ ରେ। ହଷ୍ଟେଲରେ ମାନେ ବଢିଆ ପଇସା ଅଛି। ଖାଇବା ରହିବା ସେ ଦେବେ ତମେ ଖାଲି
ହୁଁ।
ପିଲାମାନୋନେ ଯୋଉ ଦିଆହବ ବହି ଯେତେବେଳେ ଯୋଉ ହଷ୍ଟେଲ ଟା ନା ନା। ହଁ ସ୍କୁଲ କଲେଜ ଟାଇପ ର ବା ପ୍ରାଇଭେଟ କଲେଜ ଟା। ହଷ୍ଟେଲ ନୁହେଁ ପ୍ରାଇଭେଟ କଲେଜ ଟା।
ହଁ କୋଉ କଲେଜ?
ସେଇ କହି ପାରିନି କୋଉ କଲେଜ ମତେ ଡିଟେଲସ ପଚାରନି। ସେଇଥିରେ ଯେ ସେ ଖାଲି ମ ମାନେ ପିଲାଙ୍କ କଥା କଥା ବୁଝିବେ କୋଉଠି ବହି ଦିଆ ହବ କଣ ଦିଆ ହବ ସେଇଟା ଖାଲି
ଆମ ଖାଇବା ପିଇବା ଏବେ ସବୁ ବୁଝାବୁଝି କରିବି ଆଉ କଣ।
ଲେଖା ପଢା ସେଇଟା ଅଠର ଆଉଛନ୍ତି।
ଭଲ ଅଛି ତ।
ହଁ କହ ମୁଁ ସେଇଟା ଯାଇଥିଲି ବୁଝି କହୁଛି କିଛି କହିଲାନି ଚାରିଆଡେ ମାନେ ମୁଁ ବୁଝିବି ମୋ ମୁଣ୍ଡ ଖରାପ ହେଇଗଲାଣି।
ହୁଁ।
କଣ କରିବ ଆଜି?
ହଉ ଦେଖିବା ମୁଁ ଏ ଭିତରେ କୋଉଠି କୋଠେ ବୁଝିବା କଥା ଆଉ। ସମସ୍ତେ ହଁ କରୁଛନ୍ତି। ଏଇ ମତେ ହିମାଂଶୁ କହିଲା ରଖିଦେବି ତାପରେ ସବୁ ଡକ୍ୟୁମେଣ୍ଟ ଠିକ୍ ଠାକ୍ କଲି ତାପରେ କହୁଛି ଇନ୍ସୁରାନ୍ସ ମାଗୁଛନ୍ତି। ପନ୍ଦର ହଜାର ଟଙ୍କା ମାସେ ରହିଲା ପରେ ଦରମା ନ୍ସ ପାଇଲା ପରେ ତ ପନ୍ଦର ହଜାର ଟଙ୍କା ଦବୁ। ଦରମା ବାର ହଜାର ସେଥିରେ ପୁଣି ପନ୍ଦର ହଜାର ଟଙ୍କା ଦେବି।
ଓହୋ ସେମାନସରେ କଣ କରଛି?
ଉଁ
କଣ କରୁଛି?
ସିଏ ଏବେ ବିଚ୍ ଅଛି ବା ବାଲିଗୁଡ଼ାରେ। ପଣାପୁରମ ରେ ବିଏଯ ଏ ପଇଁତିରିଶ ହଜାର ପାଉଛିଯେ।
ସତରେ ନା କଣମ? ସତରେ ନା
ହଁ ପରା ଦେଖୁନୁ ଯିଏ ଦିଧାଡି ଠିକରେ ଲେଖି ଆଉନି ସେମାନେ ମ୍ୟାନେଜର ହେଇକି ବସୁଛନ୍ତି।
ବିଶ୍ଵାସ ହଉନି ମୋର।
ସିଏ ବା ଏବେ ବିଏଚ ଅଛି ବାଲିଗୁଡାରେ। ପଇଁତିରିଶ ହଜାର ଟଙ୍କା ସାଲାରୀ। ଆଉ ଛଅ ମାସ ପ୍ରଡିଟର୍ ହେଇଯିବ। ମଣପୁରମ୍ ଫାଇନାନ୍ସ ଗଲ୍ଡ ଲୋନ୍। ମନପୁରମ୍ ଗୋଡ଼ଲଣ୍ଡଟା ହୁଁ। ପ୍ରଶାନ୍ତ ଯେମିତି ଥିଲା।
ହୁଁ।
ପ୍ରଶାନ୍ତ ଛାଡିଲା ଅଡିଟର ହେଲା ପରେ ତାପରେ ଆଉ ଗୋଟେ ସାଙ୍ଗ କୋରଟା ରେ ଅଛି ସେ ଏବେ ଅଡିଟର ଅଛି କଟକରେ।
ଅଡିଟର ମାନେ କଣ?
ଅଡିଟର୍ ମାନେ ବ୍ରାଞ୍ଚ ବ୍ରାଞ୍ଚ ବୁଲିକି କେତେ କଣ ଆମାଉଣ୍ଟ କେତେ କଣ ସୁନା ବନ୍ଧା ପଡିଛି।
ଯୋଉ ଭାଇ କହୁନଥିଲେ ସିଏ ଏବେ ଅଡିଟର ଅଛନ୍ତି। ସେ ଡାଇରେକ୍ଟ ଅଡିଟର ହେଲେ। ମ୍ୟାନେଜ୍ ଡାଇରେକ୍ଟ ଅଡିଟର ହେଲେ। ମାନେ ସେ ମନପର ଗୋଲ୍ଡ ଲୋନ୍ ରେ ଆଜି ତା ଅଣ୍ଡରରେ ଯଉଟା ଅଛି ସେଗୁଡାକ କରୁଥିଲେ। ସେ ପାଉଛନ୍ତି ବାଇଶ ହଜାର ନା ତେଇଶ ହଜାରେ ତ। କିଏ ମଁ ପଇଁତିରିଶ କହିଦେଲା ସେ ଟାଉଟର ମାରିକି।
ନା ନା ଶୁଣି ପଇଁତିରିଶ ହଜାର ମିଳୁଛି ତାର ଇନସେଟିଭ ରହୁନି କି ସାଲେରୀ ଟା ଵେ ସିକ୍ସଟ ବାଇଶି ହଜାର।
ଇନଷଟି ବି ଯେଇଷ ଇନ୍ଷ୍ଏଟିଭ ବେଶୀ ମିଳୁନି ସେ କହିବା ଅନୁସାରେ
ତାପରେ ଶୁନୁ ଟିଆଲାଉନ୍ସ ଟିଆଲାଉନ୍ସ ସେ ମିଳୁଛି ପୁଣି। ଯୋଉ ବୁଲୁଛନ୍ତି
ସବୁ ମିଶିକି ହଁ ସେ ବି ଆଉଟ ଅଫ ଷ୍ଟେଟ କୁ ଯାଉଛନ୍ତି।
ଆଉଟ୍ ଅଫ୍ ଷ୍ଟେଟ ମିଳିଲେ ପୁଣି ଅଧିକ ପଇସା ମିଳିବ। ସେଥିପାଇଁ ମାନେ ଛାଡିଦେଲେ ପରା। ପ୍ରଶାନ୍ତ ଛାଡିଲା କଣ ପନିକି? କି ତାକୁ ଆଉଡୋର ଦେଲେ ଯେହେତୁ ଇଏ ଆଉ ଛାଡିଦେଲା କହିଲେ ମୁଁ ତ ବାହା ହେଇଛି ଆଉ ହେଇନି ଡେ ଯିବା ଆସିବା କରିପାରିବେନି। ସେ ଛାଡିଦେଲା ଇଏ ବି ଛାଡିଦବ ଏଇ ଯଉ କୋରୋଡାର ପିଲାଟା।
ହଁ ସେ ଭାଇ କହୁଥିଲେ ବି। କଲେ ମୁଁ ଛାଡିଦେବି ଏରା କିଏ ବୁଲିବ ପାଲା କରିବ। ତାଠୁ ବେଟରେ ବିଜନେସ କରିକି ଘରେ ବସୁନି କାହିଁକି?
ଅଡିଟ
ଆଉ ସେ ମ୍ୟାନେଜର ପଖ ଠାକ ଅଛି। ମ୍ୟାନେଜରରେ ଭଲ ପଇସା ମିଳୁଛି ଉପରି ମିଳୁଛି। ସାଲେରୀ ଠିକ ଠାକ୍ ଅଛି କିନ୍ତୁ ଅଡିଟର ହେଲେ ସମସ୍ତେ ଛାଡି ଦଉଛନ୍ତି। ରହୁଛିିବ ତେବେ ଖାଲି ଡେଲି ବୁଲିବ ଖାଲି ବସ ରେ। ଧର ଏବେ ଆଜି ଥିବ ନୟାଗଡ଼ ରେ କାଲି ଯିବ ବାଲିଗୁଡା ପନ ଯିବ ଭଞ୍ଜନଗର। ସେଥିାଇଁ ପିଲା ରହୁନାହାନ୍ତି ଛାଡି ଦଉଛନ୍ତି ଆଉ କଣ ତାପରେ ଦେଖିବୁ ଯେତ କ ମଣପୁରରେ ସବୁ ଜାକ ଟକାଟକାଳିଆ। ଟୋଟାଲ ପାଞ୍ଚ ସାତ ବର୍ଷ ଚାକିରି କରୁଛନ୍ତି ତାପ ଛାଡ଼ି ଦେଉଛନ୍ତି ଅଉ କଣ।
ବେଶ ଦିନ ରହି ପାରୁନାହାନ୍ତି ଆଉ।
ହୁଁ ଆଉ ବେଶୀ ପ୍ରେସର ରହୁଛି ତ।
ହୁଁ ପ୍ରେସର ରହିଲେ କିଏ କୋଉ ଜବ ରେ ରହିବ ଦେଖ।
ହୁଁ ସେଟା ବେଶ ଶୁଣ ଡେଲି ବୁଲିଲେ ଜଣେ ହାଲିଆ ହେଇଯିବନି କେତେ ବୁଲିବି ବ ବୁଲିବ? ଡେଲିିକା ଡେଲି ଗୋଟେ ଗୋଟେ ଜାଗାକୁ ଗଲେ ଆସି କଷ୍ଟ ହେଇଯାଉନି?
ହଉ ରଖୁଛି?
ହୁଁ ହୁଁ ହୁଁ